ଉଁ ଭାଇ ଶୁଭ ସନ୍ଧ୍ୟା ଭାଇ କେମିତି ଅଛନ୍ତି ଆପଣ?
ଭାଇ କଣ କହିବି ବା ଆଉ ଦୁଃଖରେ ଅଛି ସୁଖରେ ଅଛି ସବୁ ଶାନ୍ତିରେ ଅଛି ଆଉ।
ଅଶାନ୍ତିରେ ଅଛନ୍ତିି ଆପଣ?
ଶାନ୍ତିରେ ଆଉ କଣ କରିବୁ ଅଶାନ୍ତିରେ ରହିଲୁ ଆପଣ କେମିତି ଜାଣିବେ କଣ କ
ବୋଧେ ଆପଣ ଟିକେ ବେସ୍ ଦୂରରେ ଅଛନ୍ତି ଆପଣଙ୍କ ଫୋନ୍ ଟିକେ ଦୂରରେ ଅଛି ବୋଧେ ଆପଣ ଆପଣଙ୍କ ଶବ୍ଦ ଟିକିଏ ଅଲଗା ଅଲଗା ଶୁଭା ଯାଉଛି ମତେ। ଟିକେ ଫୋନ୍ ପା ଖକୁ ଆସିକି ଆପଣ କ
କଣ କହିଲେ ମତେ ଲାଗୁଛି ଟି ସିଏ ମାନେ ଆପଣଙ୍କ ଆବାଜ୍ ହଁ ଟିକେ ଆପଣ ଟିକେ ପାଖକୁ ଯାଇ କୋଉ ଗୋଟେ ଭଲ ଜାଗା ଯାଇକି କଥା ହେଲେ। ମୁଁ ଉପକୃତ ହୁଅନ୍ତି ଆପଣଙ୍କ ଉପରେ।
ଆ ଆପଣ ଫୋନ ଠିକ୍ ଅଛି ତ ନଥିବ କାହିଁକି ନା ମୋ
ନାଇଁ ନାଇଁ ଆପଣ ବୋଧେ ଗୋଟେ ବାସଭବନ ଅଛନ୍ତି ଯଉ ବାସଭବନରେ। ଟିକେ ଶବ୍ଦର ଶବ୍ଦ ଗୁଞ୍ଜି ହଉଛି।
ବାସଭବନ ପାଖ ରେ ବି ଅ
ନାନା ନା ନା ଆପଣ। କଣ କହିଲେ?
ମତେ ଆପଣଙ୍କର କଥା ମେ ଭଲ ସେ ଶୁଭୁଛି।
ହଁ ମୁଁ ତ ଛାତ ଉପରେ ଅଛି ଆପଣଙ୍କୁ ମୋ କଥା ଭଲ ଶୁଭା ଯାଉଥିବ। କିନ୍ତୁ ମୋତେ ଲାଗୁନି ଆପଣ ଗୋଟେ କୌଣସି ଗୋଟେ ଖୋଲା ଜାଗାରେ ଥିବେ ଯୋଉଥି ପାଇଁ ମୋତେ ଭଲ ଶୁଭା ଯାଉନି। ଅ ଯଦି ଆପଣ ଖୋଲା ଜାଗାଟେ ଖୋଲା ଜାଗାକୁ ଯାଆନ୍ତି ମୋତେ ଖୁସି ହେବି।
ଆପଣ ଥାନ୍ତୁ ମୁଁ କହୁଚି ଆପଣ ତ ମତେ ଲାଗୁଛି ଆ ଆପଣଙ୍କ। ଯୋଉ ଧ୍ୱନୀଟା ଅ ଶୁଣିଲା ଶୁଣୀଲା ଲାଗୁଛି ବୋଧେ ଆପଣଙ୍କ ସହିତ ମୁଁ ପୂର୍ବ ଥର କଥା ହେଇଥିଲି ବୋଧେ।
ହଁଁ ବୋଧେ କଥା ହେଇଥିବେ ଏମିତି ତ ମୁଁ କଥା ହଉଥାଏ। ତ ଆପଣ କଥା ହେଇଥିବେ ମୋ ସହିତ।
ଓହୋ ହୋ।
ହୁଁ ତ ଆପଣ କ ଆଉ। ଖାଇବା ପିଇବା ବିଷୟରେ କଣ ଚାଲିଛି ଆପଣଙ୍କ କଥାବାର୍ତ୍ତା?
ନା ଏଇ ଖାଇବା କଥା କହିଲେ ସ ଦେଖନ୍ତୁ ଖାଇବା କଥା କହିବି। ରାତ୍ର ଭୋଜନ ଟା ଯେମିତି କହିପାରିବା ରାତ୍ର ଭୋଜନ କହିପାରିବା ଆମେ। ରାତ୍ର ଭୋଜନ ଟା ଆ ମୋର ସରି ନାହିଁ ଏବେ ଯାଏଁ ଏବେ ଆମ ଆରମ୍ଭ ହବ।
ଆପଣଙ୍କୁ ବୋଧେ ମୁଁ ଶେଷ ଥର ଲାସ ପ କହିଥିଲି। ଯେ ରାତ୍ର ଭୋଜନ ଟିକେ ଶୀଘ୍ର କରିବେ ଆପଣ ଆଉ ସେ ଜିନିଷ ଶୁଣୁନାହାନ୍ତି। ଡେରି ଡେରିରେ କରୁଛନ୍ତି ଏମିତି ହେଲେ ଆପଣଙ୍କ ଦେହ ଖରାପ ହେଇଯିବ।
ହୁଁ ଠିସ ଅଛି କହିଲେ ଭାଇ କଣ କରିବା? ଆପଣ କଥା ରଖି ପାରିଲିନି ସେଥିପାଇଁ ମୁଁ ଦୁଃଖିତ।
ଉଁ ଆଉ ଆଜି କଣ କଣ ହେଇଛି ତାହେଲେ ରୋଷେଇରେ?
ଆଜି ତ ଭାଇ ସୋମବାର ସୋମବାର ଆମର ଭା ଆମର ନିରାମିଷ ଥାଏ ଆମିଷ ଥାଏନି ଆମର। ତ ଆମ ଏବେ ରୁଟି ଆସିଛି ମୋ ପାଇଁ ମ ଆଣିକି ନିଜେ ଆଣିକି ଆସୁଥିଲି। ଆଉ ଯୋଉ କଣ କହନ୍ତି ଆପଣ ତଡକା ତଡକା ବୁଝି ପାରୁଛନ୍ତି?
ଉଁ ଡାଲି ଡାଲି ଜାତୀୟ କିଛି ଗୋଟେ ଖାଦ୍ୟ।
ହଁ ହଁ ସେଟା ଏବେ ଦତା ହେଇଛି ସେଠି ପନିର ଟିକେ ମି-ମିଶିକି ଅଛି ଆଉ।
ଅ ହଁ ମୁଁ ଯେତିକି ଜାଣିଛି ଓଡ଼ିଶାର ଲୋକମାନେ ପ୍ରାୟତ ରାତି ରୁଟି ଖାଆନ୍ତିନି। ଆପଣ ଖାଇପାରୁଛନ୍ତି ବହୁତ ଭଲ କଥା। ମୁଁ କିନ୍ତୁ ଭାତ ନହେଲେ ମୁଁ ଟିକେ ଖାଇପାରେନି। ତି ମତେ ଭାତ ଦରକାର ଆପଣ ରୁଟି ଦରକ ରୁଟି ହେଲେ ହେଇଯାଏ ନାହିଁ ଆପଣଙ୍କୁ।
ଭାତ ସତ୍ କହିବି ମାନେ ତମକୁ ମୁଁ ମନ କଥା କହିବି କି?
ଆପଣ କହିପାରନ୍ତି ଆପଣ ଯାହା ବିି ଭାବୁଛନ୍ତି ଆପଣ ମତେ କହିପାରନ୍ତି ଆପଣ ଗୋଟେ ମତେ ବନ୍ଧୁ ଭାବିକିନା ଆପଣ ମତେ ସବୁ କିଛି କହିପାରିବେ।
ରୁଟି ମୁଁ ଯୋଉ ଖାଉଛି ମୁଁ କଷ କଷ୍ଟରେ ଖାଉଛି କାହିଁକି ନା ମତେ ବି ଖୁସି ଲାଗୁନି ଖାଇବା ଟା। କାଇଁ ରୁଟି ଆପଣ ଯେ ଆପଣ ଯେମିତି କହିଲେ ଆମେ ଯଦି ଓଡିଶାରେ ଅଛୁ ଓଡିଶାର ଆମ ଖାଦ୍ୟ ମୁଖ୍ୟ ଖାଦ୍ୟ ରୁଟି ହ
ହଁ ଓଡିଶାର ମୁଖ୍ୟ ଖାଦ୍ୟ ତ ଭାତ ହଁ।
ଉ ମୁଁ ରୁଟି ଖାଉଛି ମୋ ପାଖରେ କିଛି ଆଉ ମାନେ। କଣ କହିବା ଆମେ ଆଉ ଏଇ ଅନ୍ୟ ଉପାୟ ନାହିଁ କିଛି ଖାଇବାକୁ ବାଧ୍ୟ ମୁଁ।
ଅନ୍ୟ ଉପାୟ ନାହିଁ ମାନେ କଣ? ବୁଝିପାରିଲିନି ମୁଁ।
ଯୋଉଠୁ ମୁଁ ଖାଇବା ଆଣୁଛି ତାଠେ ରୁଟି ହିଁ କରୁଛୁ ପଚାରିଲି। ଆପଣ କହିି ପଚାରିଲେ କି ରୁଟି ଛଡା ଅନ୍ୟ କିଛି ହେଇପାରିବ କି? ଯେମିତି ଭାତ ମ ମ ମୁଁ ଭାତ ଦେଲେ ପଖାଳ ଦେଲେ ବି ଖାଇଦେବି ଏମତି ପାରା। ହଁ ହେଇପାରୁନି ମତେ ବହୁତ କଷ୍ଟ ହଁ।
ହଁ ଆପଣ ଭାତ ହିଁ ଦରକାର କିନ୍ତୁ ସେମାନେ ଭାତ ଦେଉନାହାନ୍ତି ଆପଣ ତାହେଲେ ରୁ ରୁଟିକୁ ବହୁତ କଷ୍ଟରେ ଖାଉଛନ୍ତି। ସେଆ ନା?
ଖାଇବା ବାଛ ଲାଗୁନହିଁ ଖାଇଲେ ଆ ଲାଗୁନହିଁ। ସେଥିପାଇଁ କପା ହେଇଯାଉଛି ଯାଉଛି।
ଅଁ ହଁ ସେ ଆପଣ ଆପଣ ଗୋଟେ କାମ କରନ୍ତୁ ଆପଣ ପରିବର୍ତ୍ତନ କରିଦିଅନ୍ତୁ। ଠିକ୍ ଅଛି ନହେଲେ ଆପଣଙ୍କୁ ମୁଁ ଆଉ ଗୋଟେ ଆଉ ଗୋଟେ ମୁଁ ରାୟ ଦେଇପାରିବି। ସକାଳେ ଯୋଉ ଭାତ ଆଣୁଛନ୍ତି। ତାଙ୍କୁ ଟିକେ କହିବେ ସକାଳ ଟିକଏ ଅଧିକ ଦେବେ ଆପଣଙ୍କୁ ଠିକ୍ ଅଛି। ଆପଣ ସେ ଭାତ ରଖିକି ରାତିରେ ବି ଖାଇପାରିବେ।
ମୁଁ ଭାବୁଥିଲି ଭାଇ ସେମିତି ଭାବିଥିଲି, କଣ ହଉଛି ଦେଖନ୍ତୁ? ସକାଳୁ ଆଣିଦେବି ସକାଳୁ ଯଦି ଭାତ, ଡାଲି, ତରକାରୀ ରହିବ ସନ୍ଧ୍ୟାରେ କିଛି ତ ଲାଗିବନି ଆଉ ଖରାପ ହେଇ ଯିବାର ବି ସ
ନା ମୁଁ କହୁନି ଆପଣ ଭାତ ତ ହଁ ସେଇୟ ବି ସତ କଥା। କିନ୍ତୁ ଆପ ଆପଣ ଖାଲି ଭାତ ଆଣିକି ରଖିକିନା ରାତିରେ ଆପଣ ତରକାରୀ ଆଣି ଖାଇପାରିବେ ସେମିତି ବି ତ ହେଇପାରିବ ନା।
ଦେଖନ୍ତୁ କଣ ହଉଛି ଦେଖନ୍ତୁ ମୁ କହୁଛି ଆପଣଙ୍କୁ? ଭାତ ଆଣି ଖାଇଲେ ମତେ କିଛି ଇଏ ନାଇଁ। ମସ ସୁବିଧା ନାହିଁ ପାସ୍ ତ ଭଲ ଲାଗେ ମୋର ତା ପାଇଁ ତରକାରୀ ପାଇଁ ଆଉ ଗୋଟେ ବ୍ୟବସ୍ଥା କରିବା ଯେମତି ଏ ମାନେ କରୁଛନ୍ତି ରୁଟି ପାଇଁ ତଡକା ଭାତରେ ତଡକା ତ ଖାଇ ହବନି।
ଓହୋ ମାନେ ଆପଣଙ୍କର ପାଖାପାଖି କିଛି କିନ୍ତୁ ବାହାରେ କିଣି ଖାଇଲେ ଆପଣ ଅଧିକ ପଇସା ପଡିଇଯିବ। ଦେହ ଫେହ
ବାହା ଭାଇ ପାଖାପାଖି ବହୁତ ପାଖା ପାଖି ବହୁତ ହ ମାନେ ହୋଟେଲ ଅଛି ବହୁତ ଜି ଅଛି ବଟ କଣ ହଉଛି କି? ବହୁତ ମାନେ ଏଠି ଖର୍ଚ୍ଚ କରିଦଉଚ ବହୁତ ଟଙ୍କା ବହୁତ।
ଆପଣ ଢ଼େ ପଇସା ପତ୍ର ଟିକେ କମ୍ ଅଛି ସେଇଆ ତ।
ପଇସା ପତ୍ର ନାହିଁ ଭାଇ ମୁଁ ଯୋଉ ଜାଗାରେ ଅଛି ତାକୁ କହିପାରିବେ ଆମେ କଣ କହିପାରିବା? ଖର୍ଚଆ ସିଲ ଖ ଖର୍ଚଆ ସହର କହିପାରିବା। ଛୋଟିଆ ଜଳଖିଆ ଖାଇବେ ପଚାଶ ଟଙ୍କା ଆପଣ ଏବେବେ । ତରକାରୀ ଟା ଆଣିବି ବଲେ ମତେ ଶହେ କୋଡିଏ ଶହେତିରିଶ ଟଙ୍କା ପଡିଯିବ ଏମତି। ମାନେ ଯେମିତି ଆମର ସୁଲଭ ମୂଲ ମୂଲ୍ୟରେ ମିଳୁନି। ଯେମିତି ବି ଆମେ ସୁଲଭ ମୂଲ୍ୟରେ ମାନେ ଆଉ ପଚାଶ, ଷାଠିଏ, ସତୁରି ବି ମିଳିବନି।
ଆପଣ ଯୋଉ ଜାଗାରେ ଅଛନ୍ତି ତାହା ବହୁତ ଖର୍ଚ୍ଚ କର ଜାଗାଟା। ମାନେ ସାନ ସାନ ଜିନିଷ ବି ବହୁତ ବହୁତ ପଇସା ମାନେ ଦେବାକୁ ପଡ଼େ। ସେଇଟା ହିଁ ଏବେ ତ ଆପଣ ଯଦି ଗାଁରେ ଥାନ୍ତେ ପଖାଳ ଟିକେ, ଆଳୁ ଭଜା ଟିକେ। ଶାଗ ଟିକେ ହଁ କି ନାଇଁ ମା ଟିକେ କରିଥାନ୍ତେ ସେଇ ଯଉ ସ୍ଵାଦ। ଆଉ ସହର ରେ ମିଳେ?
ଆପଣ କହନ୍ତୁ ନି ଭାଇ ଆପଣଙ୍କ କ ଶୁଣିକି ମ ଆଖିରୁ ଲୋହ ବାହାରିଯିବ ଲାଷ୍ଟ।
ହଁ ଆପଣ କାନ୍ଦନ୍ତୁନି କିଛି କରନ୍ତୁନି। ଦେଖ କଣ କହିବ ଏଇଟା ଜୀବନ ମୁଁ ଚାହୁଁଛି ଆପଣଙ୍କୁ କଣ ମିଳୁ ରାତି ରେ ରୁଟି ଜାଗାରେ ଭାତ ମିଳିଯାଉ ଟିକେ। ଆପଣ ଗୋଟେ କାମ କରନ୍ତୁ ଆଉ ଦେ
ମୁଁ ମୁଁ ମୁଁ ଛୋଟ ପଟ ହଉଛି କିନ୍ତୁ କିଛି କରୁନି କାହିଁକି ଏବେ ଦୁଇ ଚାରି ଦିନ ପରେ ଘରକୁ ଯିବାର ଅଛି ମତେ। ଘରକୁ ଗଲା ପରେ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
ଶାନ୍ତିରେ କେତେଦିନ ଖାଇବି। ମୁଁ ତ ମୁଁ ତ ମୁଁ ମୁଁ କହିବି ପୁରା ତୁ ହେଲେ ପଖାଳ ବି ଖାଇବି ଦରକାର ପଡିଲେ।
ମାନେ ଆପଣ ଯଉ ଆପଣ ଆପଣ ଯଉ ରୁଟି ଖାଇ ଖାଇ ଯୋଉ ପ୍ରକାର ବିରକ୍ତ ହେଇକି ଅଛ ନ୍ତି ତ ଆପଣ ଘରକୁ ଯାଉ ଯାଉ ଖାଲି ଭାତ ହିଁ ଖାଇବେ। ରୁଟି ର ମୁହଁ ଦେଖିବେନି ଯାହା ଲାଗୁଛି। ଆଉ ଘରେ ଫୋପାଡି ଦେବେ ନା ଓ ବୁଝିପାରିଲି ଆପଣ ତାହେଲେ ବହୁତ ବିରକ୍ତ ହେଇକି ଅଛନ୍ତି।
ପୁଣି ଘରୁ ଫେରିଲା ପରେ ମୁଁ ଚେଷ୍ଟା କରିବି ଯୋଉଠି ଭାତ ରାତିରେ ଦଉଚି ସେଠି ଖାଇବା ଆଣିବା ପାଇଁ ସେଠି ଚେଷ୍ ଷ୍ଟା କାରିମି ସେଠାକୁ।
ହଁ ସେୟା ଚେଷ୍ଟା କରନ୍ତୁ ଯ ଆପଣ ଯଦି ଘରକୁ ଯିବେ ତାହେଲେ ଆପଣଙ୍କ ମା ଆପଣଙ୍କ ମନପସନ୍ଦ ଖାଇବା ବନେଇଦେବେ ଆପଣ ସବୁଦିନ
ହୁଁ ହୁଁ। ଆମିଷ ଟିକେ ବେଶୀ ଖାଏ ମୁଁ ଘରେ ଗଲେ ହଁ ଘରେ ଗଲେ ମୋ ପାଇଁ ଆମିଷ ଟିକେ ବେଶି ହୁଏ।
ଓହୋ ମୁଁ ତ ଆମିଷ ଫାମିଷ ଖାଏନି। କାହିଁକିନା ମୋତେ ଲାଗେ ଗୋଟେ ଜୀବକୁ ମାରିକି କାହିଁକି ଖାଇବ। ଦେଖନ୍ତୁ ଏଇରା କାହର କେମିତି ରାଏ ହଁ କି ନାଇଁ।
ଆପଣ ସତରେ ଖାଆନ୍ତିନି ଭାଇ।
ନାଇଁ ଭାଇ ମୁଁ ଖାଏନି ମାନେ ମୁଁ ଖାଉଥିଲି କିନ୍ତୁ ମୁଁ ଛାଡି ଦେଇଛି।
ପଇସା ନାହିଁ ବୋଲି ଖାଉନାହାନ୍ତି ନା ଉ ଊ ଜୀବହତ୍ୟା ପାଇଁ।
ନା ନା ପଇସା ପତ୍ର ପୁଣି ବହୁତ ଅଛି। କିନ୍ତୁ ମୁଁ ଜି ଚାହେଁନି ଯେ ଏ ଗୋଟେ ଜୀବକୁ ହତ୍ୟା କରିକି ଆମେ ଖାଇବା।
ଉଁ ଭାଇ ତ ଆପଣ ଯେମିତି କହିଲେ ମୁଁ କହିବା କଥା ନୁହେଁ ମୁ କହି ପରେ ପଇସା କଥା କହିଲେ ପଇସାପତ୍ର ଯଦି ବହୁତ ଅଛି ଆପଣ ଆସିକି ରାତି ସାଢେ ଏଗାରଟାରେ ମୋ ସହିତ ଏଠି ମାନେ ମଜଦୁରୀ କରୁନଥାନ୍ତେ।
ମୁଁ ଭାବୁଚି।
ଆପଣ ଏ କଥା କହି ପାରିବେନି। ଏଇଟା ହଉଛି ମୋର ଏକଲ ଏକଲା ପଣିଆକୁ ମୁଁ ଦୂର କରିବା ପାଇଁ ଚାହେଁ।
ମାନେ ଆପଣଙ୍କର ସ୍ତ୍ରୀ ବାହା ହେଇନାହାନ୍ତି ଆପଣ।
ନା ନା ମୁଁ ବାହା ହେଇନି ମୁଁ ଏକଲା ରୁହେ ମୋର କିଏ ନା ନା ଜନ୍ମରୁ ମୁଁ ସେ ଜଣେ ହିଁ ମୁଁ ଏମତି ମୋତେ ଏ ସବୁ ପସନ୍ଦ ନୁହେଁ ସଙ୍ଗୀ ସଙ୍ଗାତ ତ ସେମି
ହୁଁ ଭଲ କଥା ଆପଣଙ୍କ ଆପଣ ଭଲ କଥା ଭଲ କଥା ମୁଁ କହିବି ଭଲ କଥା ଆପଣଙ୍କ ତୁଣ୍ଡ ସୁତୁଣ୍ଡ ହଉ। ଆପଣ ବି ଏମିତି ବିନା ସଙ୍ଗିରେ ରୁହନ୍ତୁ।
ଏ ନା ନା ନା ଏମିତି ତ ହେଇପାରିବନି କାରଣ ଯଦି ଆମ
ଅପରାଧ ବହୁତ ହଉଛି ଏବେ ବାହାରେ ରହିଲେ ତ ଅପରାଧ ବହୁତ ହଉଛି।
ନା ନା ଶୁଣ ଶୁଣନ୍ତୁ ମୁଁ କଣ କହୁଛି ମାନେ ଏବେ ଯଦି ମୁଁ ଘରେ ଯଦି ଆମକୁ କରିବେ ମୋତେ ବାହାଘର କରାଇଦେବେ ତ ମୁଁ ହେଇଯିବି ତ ସେ ବାହାଘର ପାଇଁ ମୁଁ ଆଜି ପର୍ଯ୍ୟନ୍ତ କିଛି କରିନି ମୁଁ।
ଉ ଉଁ ଭାଇ ଆପଣ ଭାଇ ଆପଣ କଣ ଆପଣ ଆପଣ କଣ ମାନେ ଘରେ ବାହା କରେଇଲେ ବାହା ହେବେ ନା ନିଜ ଇଚ୍ଛାରେ ବାହାହେବେ।
ଏ ନା ନା ନା ମୁଁ ସବୁ ଘର ଇଚ୍ଛାରେ ମୁଁ
ତାହେଲେ ଘର ଆଉ ଆଉ ଯଦି ଆପଣଙ୍କୁ ଘରେ ବାହା ଯଦି ଆପଣ ଙ୍କୁ ଘରେ ବାହାଘର ନ କରାନ୍ତି ବୟସ ହେଇଗଲେ କଣ କରିବେ।
ଏ ନା ନା ନା ନା ଏମିତି କେମିତି ହବ ଏ ଏସବୁ ବାହା ଫା ହେବେ ଆମ ଘରେ କରେଇବେ। ଆଉ ସମସ୍ତଙ୍କ ଘରେ ବାହା କରାନ୍ତି ଏଇଟା ଗୋଟେ କିଛି ବଡ଼ କଥା ନୁହେଁ। ଆଉ ଆପଣ ଆପଣ କଣ ପସନ୍ଦ ମାନେ ନିଜ ଭଲ ପାଇବା ପସନ୍ଦ ନା ଘର କଥା ପସନ୍ଦ ଆପଣଙ୍କର।
ଏଇ ସତଟା କହିବେକି ଭାଇ।
ହଁ ଭାଇ ମୁଁ ଚାହୁଁଚି।
ସତ କଥା କହିବ ମୋର ବାହା ମତେ ସତ କଥା କହିବି ମୁଁ ମତେ ନା ପ୍ରେମ ବିବାହ ପସନ୍ଦ ନା ନା ଘର ଠିକ ମାନେ ବ୍ୟବସ୍ଥା ବିବାହ ମତେ ବିବାହ ହିଁ ପସନ୍ଦ ନାହିଁ।
ଆପଣ ବୋହୁତ ପ୍ରେମ ସମ୍ପର୍କ ରହିଥିବେ ସେଥିପାଇଁ ଏ କଥା କହୁଚନ୍ତି ଆପଣ।
ନା ମତେ ମତେ ସନ୍ନ୍ୟାସ ଜୀବନ ଯାପନ ପସନ୍ଦ।
ଅହୋ ଯାହାର ଯେମିତି ପସନ୍ଦ କାରଣ କେହି ଚାହାନ୍ତିନି ଯେ ବାହା ହେଇକି ଆଉ କିଛି ଜିନିଷକୁ ସମ୍ଭାଳିବେ କି ନିର୍ଭରଶୀଳ ହେବେ କି
ବହୁ ମୂଲ୍ୟ ନିଜର ବହୁମୂଲ୍ୟ ଶକ୍ତି କୁ ବ୍ୟର୍ଥ କରିବା।
ହଁ କିନ୍ତୁ ମତେ ଯାହା ଲାଗେ ଦେଖନ୍ତୁ ଏଇଟା କହିବା କଥା ନୁହେଁ କିନ୍ତୁ ଆଜିକା ବାବା ମା ତ ଜୀବନସାରା ତ ରହିପାରିବେନି ହଁ କି ନାହିଁ। ତ ଜଣେ ଦରକାର ଯିଏକି ଆମ ସଙ୍ଗନୀ ଯିଏକି ଆମ ଜୀବନସାର ରହିବ। ଆଉ ଆମେ ଯେତେବେଳେ ମରିବୁ ଯେମିତି ଆମେ ରୋଗରେ ଆକ୍ରାନ୍ତ ହେବୁ ଜଣେ ଯିଏକି ଆହା କରିବା ପାଇଁ ଥିବ। ଆଉ ସିଏ ମତେ ସଙ୍ଗୀନୀ ଲାଗେ। କାହିଁକି ନା
ଉଁ ଜୀବନ ସାରା ଥିବ ଯଦି କଣ ଆପଣ ଯିବେ ପାହାକୁ ବୁଲିବାକୁ ଯିବେ ସେ ପୁଣି ଠେଲିଦବ ଉ
ଦେଖନ୍ତୁ ଶୁ ସମସ୍ତଙ୍କ ଆପଣ ମୁଁ ଜାଣିପାରୁଚି ଆପଣ କେଉଁଥିପାଇଁ ଏଟା କହିଲେ। ଏଇଟା ଗୋଟେ ଚାଲିଛି ସେ ଜିନିଷ କିନ୍ତୁ ସମସ୍ତେ ସେମିତି ନଥାନ୍ତି। ଶହେରୁ ଗୋଟେଦିଟାବାହାରନ୍ତି ତ ତା ଅର୍ଥ ଗାଡ଼ି ଚଲାଇବା ଦୁର୍ଘଟଣା ହୁଏ। ତା ଅର୍ଥ ନୁହେ ଯେ ଆମେଗାଡ଼ି ଛାଡ଼ିଦବା। ହଁ କି ନାଇଁ ସେମିତି ତ
ନାଇଁ ଦ୍ଭାଇ ସୁଣନ୍ତୁ ଗାଡ଼ି ଚ ଗାଡ଼ି ଚଳେଇ ଲେ ଦୁର୍ଘ ଦୁର୍ଘଟଣା ହୁଏ। ସେଠୁ ବଞ୍ଚିବା ପାଇଁ ଆମେ ହେଲମେଟ ପିଧୁଛୁ ବୁକ୍କି କାରେ ଗଲେ ସିଟି ବେଲେ ରଖୁଚୁ।
ସେମିତି ସେମିତି ନାଇଁ ହେଲେମେ ଏରା ନାଇ ଏ ଏମିତି ହେଲମେଟ୍ ପିନ୍ଧିଲେ ତ ଏମିତି ବଞ୍ଚିଯାଆନ୍ତିନି ସମସ୍ତେ। କିଛି କ୍ଷେତ୍ରରେ ବଞ୍ଚି ଯାଆନ୍ତି କିନ୍ତୁ ଏବେ ମୋ ଅନୁସାରେ ସମତେ ତ ସେମିତି ନଥାନ୍ତି ଠିକ୍ ଅଛି ତ ଅ ମୁଁ ଚାହୁଁଚି ଯଦି ଆମେ ଠିକ୍ ବାହା ହେବା ମାନେ ଭଲ ସଙ୍ଗୀକୁ ବାହା ହେବା--' ଯିଏ କିି ଆମ ଜୀବନ ସାଥୀ ହଁ ଅର୍ଦ୍ଧାଙ୍ଗିନୀ ଯିଏ ଆମ ଜୀବନ ସାରା ଆମକୁ ସେଏ ଭଲସେ ରଖିବ ଭଲସେ ସେ କରିବ କି ଆମର ଅସୁବିଧା ଅସୁବିଧା ସମୟରେ ସିଏ କରିବ। କି ବୁଝିପାରୁଚତକଣ କହିବାକୁ ଚାହୁଚି।
ନହେଲେ ଆପଣ ଏକଲା ପଡ଼ିଯିବେ। ଯଦି ବାହା ହେବେନି ତାହେଲେ ଆପଣଙ୍କୁ ଯିବାକୁ ପଡ଼ିବ ସନ୍ନ୍ୟାସ ଯିବାକୁ ପଡିବ ସନ୍ନ୍ୟାସ ଯଦି ହେବେ ଠିକ୍ ଅଛି ଯଦି ନ ହେବେ ଆପଣଙ୍କ ଘର ର ବି ତା ଆପଣ ଏକଲା ପଡିଇଥିବେ ତ ମୁଁ ଚାହୁଁଚି ଆପଣ ବାହା ହୁଅନ୍ତୁ ଆଉ ମୁଁ ଚାହୁଁଚି। ବାହା ହେବେଆପଣ ପ୍ରେମ ବିବାହ କରନ୍ତୁ କାରଣ ପ୍ରେମ ବିବାହ କଲେ ସେମାନେ ସମସ୍ତେ ତ ଥା ନଥାନ୍ତି ଭଲ କିନ୍ତୁ ମତେ ଲାଗୁଚି ଆ ଆପଣଙ୍କୁ କଥା ଆପଣ ଭଲ ମିଳିଯିବ।
ମତେ ତ ଇଚ୍ଛା ନାହିଁ କଣ କରିବା।
ହ ଆପଣଙ୍କ ଇଚ୍ଛା ନାହିଁ ଆପଣଙ୍କ ରାୟ କିନ୍ତୁ ମୁଁ ଚାହୁଁଛି ବାହା ହେଇ ଯାଆନ୍ତୁ। ଯଦି ଆପଣ ଯଦି ଇଛା ନାହିଁବି ବାହାହେଲେ